ହାଲୋ ହାଲୋ।
ହାଲୋ ସାର୍ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ। କିଏ କହୁଥିଲେ? ଏଇ ବସିଥିଲି ଆଉ।
ଆଉ ଖାଇ ସାଇଲେଣି।
ଆପଣ କିଏ କହୁଥିଲେ? ହଁ ଏବେ ଖାଇନି ଖାଇବି ଏବେ ଆଉ ହୁଁ, ହୁଁ। ଉଁ ହୁଁ ଆପଣ
ତମ ଘରେ ସମସ୍ତେ ଭଲ ଆଉ ମୁଁ ଏଇଠି
ସବୁ ଭଲ ଆଉ ବର୍ଷା ପାଗ ତ ଆଉ ଭଲ କଣ।
ହଁ ବର୍ଷା ବର୍ଷା ହଉଛି ଆପଣଙ୍କର?
ହଁ ପ୍ରବଳ ଜୋର ରେ ବର୍ଷା। ଆଡେ ବର୍ଷା ହଉନି କି ନା ଲାଇନ ନାହିଁ। ଓହୋ ଆଉ ଆପଣ ବର୍ଷା ହଉଛି କଣ ଛାତରେ ବଲୁଛନ୍ତି? କାଲି ରାତିରେ କଣ ସେଇ ରୁ
ଆଜ୍ଞା।
ହୁଁ, ହୁଁ।
ଅଣ୍ଡା ତଡ଼କା ଖାଇଥିଲି ଆଉ।
ଆଚ୍ଛା ଅନ୍ୟବାରେ ବି ଆଇଁଷ ଖାଆନ୍ତି?
ହୁଁ ହୁଁ।
ଓ
ଓହ ହଁ ଆପଣ କଣ କହିଥିଲେ?
ଭଲ ଅଛି।
ହଁ ହଁ ଦେହପାଆ ସବୁ ଭଲ ଆଉ ଆପଣଙ୍କର?
ହଁ ମୋର ବି ଭଲ ଆଉ ମୁଁ କାଲି ରାତିରେ କେକ୍ ଖାଇଥିଲି।
ହଁ।
କେକ୍ ଖାଇକି ଶୋଇପଡ଼ିଲି ଆଉ ଭୋକ ନଥିଲା ଟିକେ
କେକେ
ମୁଁ କେକ ଖାଇଲି ଆଉ କେକେ ଛେନା କେକ୍।
କାହାର ବ ଓହ ମୁଁ କହିଲି କାହାର ବର୍ଥଡେ ଥିଲା ବୋଧେ କେକ୍ ଖାଇଥିଲ।
ନା ନା ପହର ଦିନ ଥିଲା ମାମୁଁ ଙ୍କ ପୁଅର ଜନ୍ମ କେକ୍।
ଓହୋ।
ଆପଣ ଆପଣଙ୍କ ମାମୁଁ ଘରେ ରହୁଛନ୍ତି କି ଏବେ?
ନା ମାମୁଁ ଘରୁକୁ ଯାଇଥିଲୁ ମୁଁ ଯାଇଥିଲି ଟିକେ ଡକ୍ଟର ଦେଖେଇବା ପାଇଁ। ତ ମାମୁଁ ଘରେ ବର୍ଷା ଫର୍ଷା ହଉଥିଲା ଆସିପାରିଲିନି ମାମୁଁ ଘରେ ଅଛି। ଆଉ କାଲି ଆସିଲୁ ଆଉ।
ଉୁଁ ହୁଁ କଣ ଦେହ ପାଆ ଖରାପଥିଲା ମେଡିକାଲ ଯାଇଥିଲ?
ହଁ ନା ଏଇ ଦାନ୍ତ ଲିପିଙ୍ଗ କରେଇଛି ସେଇଆକୁ ଯାଇଥିଲି ସବୁ ମାସରେ ଯାଏ ଡକ୍ଟର ଦେଖେ ଇବା ପାଇଁ କାଲି ବି ପହର୍ ଦିନ ବୁଧବାର ଦିନ ଦିନ ଯାଇଥିଲି ବର୍ଷା ଯୋଗୁ ଆସିପାରୁନଥିଲି କାଲି ଆସିଲୁ ଆଉ।
କିଏ କିଏ ଅଛନ୍ତି?
କାଲି ଆସି ପହଞ୍ଚିଲେ ଘରେ ବୋଧେ?
ଆଜ୍ଞା।
ହୁଁ ହୁଁ ଆଉ ଆମ ଘରେ ଇଏ ମୁଁ ପାପା ମା
ଆଜ୍ଞା।
ହୁଁ ଆମେ ଚାରି ଜଣ ଆଉ।
ଆଚ୍ଛା ବଢ଼ିଆ ଆଉ ଆମର ବଡ଼ ଫ୍ୟାମିଲି ଆମର ବଡ଼ ବାପା ମା ଦା ଦା ଖୁଡ଼ି ବଡ଼ାବା ବଡ଼ ବୋଉ ଆଉ ତାଙ୍କର ଦିଟା ଛୁଆ ଦାଦାଙ୍କର ଗୋ ଟିଏ ପୁଅ ଆଉ ଦାଦା ଏତିକି ଆଉ।
ଓହୋ ଆଉ ତମ ଭାଇ କ ଭାଇ ଯୋଉ କହିଲ ପୁଅ ସେ କଣ କରନ୍ତି?
ସିଏ ଆଉ ସେ ଛୋଟ ପୁଅଟିଏ ସିଏ ସ୍କୁଲ ଯାଉଛି। ଅଷ୍ଟମ କ୍ଲାସ ତା
ଅଁ ହଁ। ଆଉ ଆପଣ କଣ ପ ଆପଣ କଣ କରୁଚନ୍ତି ଏବେ?
ହଁ ମୋର ଏବେ ପି ଜି ସଇଲା ମୁଁ ଏ ବିଏଡ଼େ ପରୀକ୍ଷା ଦେଇଚି। ହଁ ଯୋଉଠୁ ଆସିବ ଯୋଉ କଲେଜ ସେଇ କଲେଜରେ କରିବି ଆଉ ହଁ ମୁଁ ଘରର ବଡ।
କୋଉଠି କରୁଥିଲେ କୋଉ କଲେଜରେ?
ନା କରିନି କରିବି ପରୀକ୍ଷା ଦେଇଚି।
ଓହୋ ଓହୋ ଆଉ ପି ଜି?
ପିଲ ଏଇ ଏପ୍ରିଲ ମାସରେ ସରିଲା ପି ଜି।
ପି ଜି କୋଉଠି କରୁଥିଲେ?
ପି ଜି କରୁଥିଲି ଏନ୍ ସି କଲେଜରେ।
ଅଁ ହଁ ଏନ୍ ସି କଲେଜ ଯୋଉ ଟାଉନୁ?
ଆଜ୍ଞା। ସେଇଠି କରିଥିଲି ଆପଣ କଣ ପଢାପଢି କରଛନ୍ତି?
ଓ ଆଉ ସକାଳୁ କଣ ଖିଆପିଆ ହେଇ, ଆଜ୍ଞା?
ସକା ରୁଟୁ ଆଉ କୁନ୍ଦୁରି ଭ
ମୋର ପଢାପଢି ସଇଲାଣି ମୁଁ ଏବେ ଜବ କରୁଚି ଓ ହଁ। ମୋର ଏ ପଢାପଢି ସଇଲାଣି ମୁଁ ଏବେ ଜବ୍ କରୁଚି ଆଉ।
ଜବ୍ କରୁଛନ୍ତି ଯାହୋଉ ବଢିଆ ଆଉ।
ଉଁ ଉଁହୁଁ। ଆଉ ଆପଣଙ୍କ ଘରେ ବୋଉ ଏଇକ୍ଷୁଣା କଣ କରୁଛନ୍ତି? ଶୁଭୁନି
ମୁଁ କହିଲେ ଆପଣଙ୍କ ଆଡେ କଣ ଚାଷବାଷ
ତୋ ବୋଉ ହଁ ହଁ ଚାଷ ସେମତି ନର୍ମାଲ ହୋଉଚି ଆମ ଆଡେ ଆଉ।
ଆଗିଆଁ।
ସେ କାକୁଡି, କଲରା, ଜହ୍ନି ଏଇ ସବ ପନିପରିବା ଆଉ ତମ ଆଡେ ତମର ଗାଉଁଲି ଭଳିଆ ଗାଉଁଲି ଏରିଆ ନା ଟାଉନ ଏରିଆ?
ଆମର ଗାଁଉଲି ଏରିରେ।
ଓହୋ ଆମର ବି ସେମ ଗାଁଉଲି ଏରିଆ। ତମ ଆଡେ କଣ ଏବେ ଫସଲ ମସଲ ଲାଗଛି?
ଆମର ଘରେ ସବୁ ଓ ସବୁ ହୋଉଛି ଏ ବେ ଲାଗିଚି କାକୁଡ଼ି, କଲରା, ଜହ୍ନି ଆଉ ବାଇ-ଗଣ। ପୋଟଳ, ଭେଣ୍ଡି ଆଉ ଭେଣ୍ଡି ସବୁ ଲାଗିଛି। ଆଉ ସେପ୍ଟେମ୍ବର ମାସରୁୁ ଆମର ଷ୍ଟାର୍ଟ ହେଇଯିବ କୋବି, ଫୁଲକୋବି ହେଠୁ ଓଲୁକୋବି, ଗାଜର ଆଉ ମୂଳା, ଧଣିଆ ପତ୍ର, ଶାଗ, ପୋଇ ଏଗୁଡା ସବୁ ଲାଗେ।
ଖଡା
ଓହୋ ତା ଆମ ଆଡେ ଯାହାସବୁ ଫସଲ ତମ ଆଡେ ସେଇ ଫସଲ ତାହେଲେ ଆମ ଆମ ଆଡେ ଯୋଉ ଯୋଉ ଫସଲ ତମ ଆଡେ ସେଇ ସେଇ ଫସଲ।
ଆଜ୍ଞା ସବୁଆଡେ ତ ସେଇ ଫସଲ ଆଉ।
ଉଁ ହୁଁ ହୁଁ ଉଁ ହୁଁ ବାପୁ ତ କହିଲ ବାପା ଦା ଦା ବଡବାପା ଅଛନ୍ତି।
ଆଜ୍ଞା।
ଓହୋ ଯୋଉ କହିଲ ବାପା, ଦାଦା, ବଡବାପା ଅଛନ୍ତି ସେ କଣ କରୁଚନ୍ତି ତ?
ସେ ସବୁ ଚାରି ଭାଇ ଆ ମୋ ବାପା, ବଡବାପା, ଦିଟା ଦାଦା।
ହୁଁ।
ଆଜ୍ଞା ଯେତେବେଳେ ଚାଷ କରିନଥିବ।
ସେ ଚାଷ ସବୁ।
ସବୁ ସେ ସବୁ ଚାଷ କରନ୍ତି।
ହୁଁ ହୁଁ ଆଉ ତମ ଭଉଣୀ ଉଣିରା ସବୁ ପଢାପଢି କଣ କଲେଣି ନା କ କୋଉ କଣ
ନା ଭଉଣୀ କେହି ନାହାନ୍ତି ଛୋଟ
ହ ଆମ ଘରେ ସମସ୍ତେ ଚାଷ।
ଛୋଟ ଭଉଣୀଟିଏ ମୁଁ ପା ବଡ ଆମ ଘରେ।
ହଁ।
ଆମ ଘରେ ଆଉ ଆ ଖାଇବି ପଖାଳ ଖାଆନ୍ତି ନା ଆପଣ?
ହଁ ହଁ ମୋର ତ ଜୀବନ ପଖାଳରେ ଆଉ। ମୁଁ ସକାଳୁ ଉଠିବି ଆଗେ ପଖାଳ ଖାଇବି।
ଓହୋ ପଖାଳ ସହିତ ଆଉ କଣ ଖାଆନ୍ତି?
ହଁ ସକାଳୁ ଉଠିବି ପଖାଳ ଆଳୁ ପୋଡ଼ା ଫାଳ ମୋର ମାନେ ପନିପରିବା ଉପରେ ଏତେ ଖାଇବା ନାଇ। ଆମର ପନିପରିବା ଚାଷ ଫାସ ଭଲ ମନ୍ଦ ହୁଏ। କିନ୍ତୁ ମୁଁ ପନିପରିବା କିଛି ଖାଏନି ମତେ ଭଲ ଲାଗେନି ପନିପରିବା ଖାଇବାକୁ ମୁଁ ଯେ ସବୁବେଳେ ଆଇଁଷ। ହଁ ମୋର ସୋମବାର ମଙ୍ଗଳବରେ ବୁଧବାର ସେମିତି କିଛି ମାନେ ନାହିଁ ଯେତେବେଳେ ଯୋଉଟା ମୀଳିଲା କିନ୍ତୁ ଆଇଁଷ ଉପରେ। ଯୋଉଟା ଯୋଉଟା ମିଳିଲା ଖାଇଲି।
ଆଉ ଆପଣ ଶ୍ରାବଣ ମାସ କରନ୍ତି ନା?
ହଁ ଶ୍ରାବଣ ମାସ କରେ। ଶାବଣ ମାସ ଦିନ ଯୋଉ ଦିନ ଯୋଉ ଦିନ ଯିମି ସେଦିନ ଛାଡେ ଆସିଲେ ଖାଇମୀ।
ଆଉ ତାହେଲେ କଣ ପାଇଁ ଅଧୁରାରୁ ଶ୍ରାବଣ ମାସ କରନ୍ତି ଯେ? ଆ ଲାଭ ତ କିଛି ନାହିଁ। ଆ ଯୋଉ ଦିନ ତ ଯିବେ ସେ ଦିନ ଖାଇବେନି ଆଉ କଣ ଖାଇବେ ସୋମବାର ମାନିବେନି।
ଅହ। ହଁ। ହଁ ବା ମୁଁ ବି କଣ ଆମେ ତ ବି ବ୍ୟାଚଲର୍ ଗୁରା ଆମେ କଣ ଆଉ ପାଳିମୁ। ହଁ ମୁଁ ମାନସିକ ଫାନସିକ କିଛି କରେନି ମୁଁ ଖାଲି ଛୁଆଙ୍କ ସହିତ ଯାଏ ଖୁସିରେ। ପାଣି ଭାର ନେଇକି ଯିବି ଖୁସିରେ ବୁଡ଼େଇବି ଆସିବି ମଜା କରିବି ଆସିବି। ହୁଁ ଏମିତି ସେମିତି କିଛି ନାହିଁ କି ମୁ ପାଣି ଭାର ନେଇକିଯାଉଛି ମାନସିକ ରଖିକିଯାଉଛି। ଏମିତି କିଛି ନାହିଁ କି ମୁଁ ପାଣି ଭାର ନେଇକି ଯାଉଛି ମାନିସ କରିବାକୁ ଯାଉଛି ସେମିତି ନାଇଁ ଖୁସିରେ ଯାଏ ଆଉ। ସମିସ୍ତଙ୍କ ସହିତ ମୁଁ ବି ପାଣି ଘର ନେଇକି ଗଲେ ଚାଲା ଚାଲି କରେନି।
ଆଉ ଗାଡିରେ ବସିକି ପଳାନ୍ତି।
ହଁ ମୁଁ କେବଳ ଯୋଉଠି ମାନେ ଆଗକୁ ଦେଖିଲି ଦି ଚାରି କିଲୋମିଟର ଭିତରେ ଖାଇବା ଅଛି ମୁଁ ସେଇଠୁ ଚାଲି ଚାଲିକା ଯିବି ଖାଇବି ପିଇମି ଯିମି। ନହେଲେ ଦେଖମି ଏବେ କିଛି ନାହିଁ ଏବେ ଚାଲିବାକୁ ପଡିବ ଦଶ ପନ୍ଦର କିଲୋମିଟର ସେଇଠୁ ଗାଡିରେ ବସିକି ପଳେଇବି। ମୁଁ ଚାଲେନି ଫାଷ୍ଟ ପାଣି ଭାର ଉଠେଇବି ପାଞ୍ଚ ସାତ କିଲୋମିଟର ଚାଲିବି ଚାଲିଲା ପରେ ସେଠି ଭାର ଫାର ରଖ ଆମର ସେମିତି କିିଛି ମାନେ ନାହିଁ। ଆମେ ଗୋଟେ ପାଞ୍ଚ ଛଅ ବର୍ଷ ହେଲା କଣ୍ଟିନ୍ୟୁସଲି ପୁରୀ ଯାଉଛୁ ଚନ୍ଦନପୁର।
ଆଚ୍ଛା।
ଚନ୍ଦନପୁରରେ ପାଣି ଉଠୋଉଛୁ। ଲିଙ୍ଗରାଜ ହେଠୀ ଢାଳୁଛୁ।
ଲୋକନାଥ
ହୁଁଁ ଲୋକନାଥରେ ଢାଳୁଚୁ। ତାପରେ ଏବେ ଟିକେ ଆମର ବି ପ୍ରୋବ୍ଲେମ ଚାଲିଛି ଏ ବର୍ସ ଯାଇ ହବନି।
ଆଚ୍ଛା।
ଆମର ଯୋଉ ଜେଜେମାଉ ଜଣେ ବୁଢୀ ତ ଡେଥ କରିଗଲେ ନା
ଆଚ୍ଛା।
ହଁ ସେଥିପାଇ ହଁ ସୋଇ
ହୁଁ ହଁ। ଆଉ ପୁରୀ କେବେ ଯାଇଛନ୍ତି ଏ ବର୍ଷ?
ନା ପୁରୀ ଏଇ ବର୍ଷ ଯାଇନି।
ଏବ ବର୍ଷ ଯାଇନାହାନ୍ତି ଆଉ ଯାଇଥିଲି
ହୁଁ ବର୍ଷ ବଷ ମୁଁ ସେମିତି ଇଚ୍ଛା ହୁଏନି ଇଚ୍ଛା ଦଉଛି। ଗୋଟେ ଗୋଟେ ରାସ୍ତା
ଆଛା ପୁରୀ ଠାରୁ ଆପଣଙ୍କ ଘର କେତେ କିଲୋମିଟର ହବ।
ଆଚ୍ଛା।
ଆନା ଯଉ ଟ୍ରେ
ଓ ଭଲ ଆଉ ମଜା କରିକି ଯାଉଥିବେ ଆଉ।
ନା ଆମର ଯାଇ ସ୍କୁଲ ବ୍ୟାଚ ଫିଷ୍ଟ ଆସିବ ଆକ ସାଙ୍ଗ କାମ ଆମର ନିଜ ଗାଁ ସ୍କୁଲ ନିଜ ଗାଁ ଛୁଆ ପହଞ୍ଚ ଗୋଟେ। ସବୁ ଜବ୍ କରିବାକୁ ପଡନ୍ତି କିଏ କୋଉଠି ପସା ନଥିବ କିଏ କୋଠ ତୁ ଘର ପଳା ହବ।
ଆଛା ବଢିଆ ଯାହା ହଉ ବର୍ଷକୁ ଥରେ କ ବୁଲି ବୁଲିକି ଆସନ୍ତି ସାଙ୍ଗମାନୋନେ ଆଉ ଆପଣଙ୍କର ବ୍ୟାଜ
ହ ବ୍ୟାଚ ଫିଷ୍ଟ୍ ହୁଏ କିନ୍ତୁ ଆମ ଗାଁ ପିଲା ବ୍ୟାଚ ଝିଅଙ୍କ ପାଇଁ ହେଇପାରୁନି।
ଓ ହୋ କାଇ ସମସ୍ତେ ଆସିପାରନ୍ତିନି।
ମୁ କହିହିଲି ସମସ୍ତେ ଆସିପାରନ୍ତିନି।
ତମ ତ ଆସନ୍ତି କିନ୍ତୁ ଆମେ କରୁନୁ ଝିଅ ପିଲା ରା ଟିକେ ଆମ ବ୍ୟାଚ ଟିକେ ତ ଯୋଉ ନଷିକା ଅଛନ୍ତି ମାନେ କଣ କହିଲେ? ଆ ନର୍ମାଲ ଯେମିତ ଆମେ ବ୍ୟାଚ ରେ ସମସ୍ତେ ଏକାଠି ହଉ।
ଆଛା।
କରିବା ସମସ୍ତେ କହିବେ ହ କରିଦେବ ସ ଫ ଭଲା ସମେ ତମ କୁହ ଆଉ ତା କଥା କହିଲେ ରେଟ ମାନେ ଯାହା ସମସ୍ତଙ୍କୁ ପଇସା ବଢେଇ ପିବ ଚିକେନ ହବ ଭଲ ମନ୍ଦ ଇଏ ସିଏ ହବ। ତ ସେତିକ ଆମେ ପ୍ରୋଜେକ୍ଟା ଦେଖିକି କରିବା ନା କରିବାନ ସମ ସମ ପାଇଁ ଦୁଇଶହ ଅଠଶହ ଟଙ୍କା ପରେ ତାଙ୍କ